ହଁ।
ହ୍ୟାଲୋ। ହ୍ୟାଲୋ।
ହଁ।
ହଁ ତମେ କଣ ଗଣେଶ କହିଲେ ତାପରେ
ସେ ମୂର୍ତ୍ତି ଦେବେ ମୁଁ ରେଟ୍ ବୁଝିଲି ସେମାନେ ଫାଷ୍ଟ ରେଟ୍ ବୁଝିଲେ ଗୋଟେ ଜାଗାରେ କହିଲେ ଶହେ ଟଙ୍କା। ସେଠୁ ମୁଁ କହିଲି ମୁଁ ମୁଁ ଅ ମୁଁ ଅଧା ରେଟରେ ଆଣିଦେବି। ସେଇଠୁ ମୁଁ ବୁଝିଲି ଚାଳିଶ ପଇଁଚାଳିଶ ଟଙ୍କାରେ ବୁଝିଥିଲି।
ହଉ।
ହଁ ହଁ ମାଇଲେ ଦେଖିଲା ବେଳକୁ ସାର୍ ମନା କରିଦେଲେ ତି। ମୁଁ ତାଙ୍କୁ ଅର୍ଡର ଦେଇନି। ପୁଣି ମନା କଲି ଆଉ ଦେଲେନି। ଯୋଉ ଟୋପି ଆମର ଯୋଉ ଦିଅନ୍ତି କ୍ୟାପ୍ ଯୋଉ ଡିଗ୍ରୀର।
ହଁ ହଁ ହଁ ହଁ ଡିଗ୍ରୀର ଯୋଉ ବ୍ଲାକ୍ କଲରଟା ତ।
ହଁ ସେଗୁଡା ଦେଲେ। ଆଉ କଣ ଗୋଟେ ଅଖା ଦେଲେ ଗୁଡେଇକି। ଆଉ ବୋଉ ଦେଇଥିଲା ତ ଡାଲି ଚିକେନ ଆଉ ପୋଟଳ, ଖଟା ଆଉ ପାସ୍ କରିଥିଲେ ଆଉ ପାମ୍ପଡ କରିଥିଲେ।
ଆମେ ବି ସେଇ ସିଏ ସେ ଛୁଟି ଏତେ ଦେବେନି। ମୁଁ ତାଙ୍କୁ କହିବି
ନା ମୁଁ ଆମର ମୁଁ ଯାଇଥେଲି। ଆମର ଏକାଥରେ ପ୍ଲସ୍ ଥ୍ରୀ ଲାଷ୍ଟ ଇୟର୍ ଆଉ ପିଜି ଲାଷ୍ଟ ଇୟରକୁ ଦିଆ ହେଲା ଗୋଟେ ଦିନରେ ସମସ୍ତଙ୍କୁ ଦିଆହେଲା।
ହଁ ଦିଆ ହବ ବା ପୁଣି ଏଥର ହେବନି ଏମାନେ ତାଙ୍କର ୱେଲକମ୍।
ଡ୍ୟାନ୍ସ ଫ୍ୟାନ୍ସ କଲେ ଭାଷଣ ଦେଲେ।
ପୁଣି ପଇସା ଦବ।
ଆଉ କଣ ପାଇଁ ପଇସା?
ମୁନି ଆଉ କଣ ପାଇଁ ଯୋଉ ଇଏ ହବନି ନା?
ସେମିନାର୍।
କଁ କହିଲୁ?
ସେମିନାର୍ ପାଇଁ।
ହ୍ୟାଲୋ।
ଆମର ଏକାଥରେ ନେଇ ଯାଇଛନ୍ତି ଦେଢ ହାଜାର।
ଦେଢ ହଜାର କେତେଟାର?
ବର୍ଷ କର। ଆମର ଆଉ ଗଣେଶ ପୂଜା ସରସ୍ଵତୀ ପୂଜା ଫ୍ୟାର୍ ଫ୍ୟାରେୱଲ୍ସ। ଗୋଟେ ହେଇଛି।
ସବୁ ନା ଟୋଟାଲ ସବୁ କି?
ହୁଁ ଟୋଟାଲ ସବୁ ଗଣେଶ ପୂଜା ସରସ୍ଵତୀ ପୂଜା ୱଲକମ୍। ଫ୍ୟାରୁୱଲ୍ ସବୁ ପାଇଁ ଗୋଟେ ଗୋଟ ଟୋଟାଲ
ଓହୋ। ଭଲ ହୁଅନ୍ତା ଆମର ଖାଲି କଣ ସେମିନାର୍ ପାଇଁ ହଜାର ଟଙ୍କା ଲେଖା ନେଇଚନ୍ତି। ଗଣେଶ ପୂଜା ସରସ୍ବତୀ ପୂଜା ଆହୁରି ଅଛି। ତମ ପାଇଁକି ଆମର ଯୋଉ ଫେରୱଲ ହେଲା ଫେରୱଲ ପାଇଁ ଅଲଗା ପଇସା।
ହଁ ଆମର ସେଇ ପୂଜାରେ।
ତମର ବି ବଢିଆ କରୁଚନ୍ତି ଆମର ଏମିତିରେ ଅଧିକ ପଇସା ଖାଲି। କଁ କହିବି? ପୁଣି ରିଆଡ୍ମିସନ୍ ହବ ଆମର ନା।
ହଁ ରିଆଡ୍ମିସନରେ କେତେ ଛଅ ସାତଶହ ଟଙ୍କା ଲାଗିବ ପଇସା। ଆମର ବୋଧେ ପୁରା ଫ୍ରି।
ଆମର କି
ଆମର ଓଡିଆ ଅନର୍ସ ବୋଲି ପୁରା ଫ୍ରି।
ହଉ ତମର ଓଡିଆ ବାସୀ।
ହଁ।
ବଢିଆ ଆଉ। ଆଣ ଆଉ ଆଡ ଶଣ ପୁଣି ସେମିନାର କଲେ ସେମିନାର ନେବେ।
ଆମର ଆଡ଼ମିସନ୍ ଫି ହଜାର
ହଁ ଆଡମିସନ ଆଉ ସମସ୍ତଙ୍କର ଦିଏନି ହଜାର ଏକତିଶ ଟଙ୍କା କେତେ ଟଙ୍କା।
ହଜାର ପନ୍ଦର ଟଙ୍କା ତ ନେଇଥିଲେ କିନ୍ତୁ ଏଥରଆ ପୁରା ଫ୍ରି ଅଛି। ଥର ଯେଉଁମାନେ ଓଡ଼ିଆ ଅନର୍ସରେ ଆଡ଼ମିସନ୍ କରିବେ ତାଙ୍କ ପାଇଁ ପୁରା ଫ୍ରି।
ଆଉ ଆଉ ପଇସା ଦେବେନି।
ନା ଆଡମିସନ ଫି ଟା ଫ୍ରି।
ଆ ହଁ ଆମର ତ ପଇସା ବା ନ କ ଯୋଉ ସ୍କଲାରସିପ୍ ପଇସା ଆଠ ହଜାର ଟଙ୍କା ଆସିଲାନି।
ତୁୋର ମୋର ଆଠ ହଜାର ଆଇଛି ଆଉ ଆଉ ଗୋଟେ ଭାଷାାବୃତ୍ତି ଫକୀରମୋହନ ଭାଷାାବୃତ୍ତି ସେଇଟା ଆସିଛି।
କେତେ କଣ ଆଁଲେ ଭା
ସେଟା ତିରିଶ।
ତିରିଶ ହଜା ନେଇ ଲେିବା
ହଁ ସେଟା ଆମର ଭାଷା ବୃତ୍ତି ଟା ସେଥିାଇଁ ଜାରକା କଲେଜ ରେ ବି ଦେଲେନି ସେଟା। ଦେଇ ଦେଇଥାନ୍ତେ ଆଉ ଦେଲେନି ପ୍ଲସ୍ ଥ୍ରୀରେ ମିଳୁଛି ପିଜି ରେ ବି ମିଳି।
ହଉ ପିଜିରେ ଭାଷା ପୃଥ ସତର ତିରିଶ ଲେଖା ହେଇଛି। ତୋ ଆକାଉଣ୍ଟ ଆଇଲା।
ମୋ ଆକାଉଣ୍ଟ୍।
ଏଇଟା ସେ ଆମେ ପକେଇଲେ ହବ ନା ହବନି।
ନା ତମେ କଣ ଓଡିଆ ଅନର୍ସ ପିଲା।
ଓହୋ ଖାଲି ଓଡିଆ ଅନର୍ସ ପିଲାଙ୍କୁ ମିଳିବ।
ହଁ ଓଡ଼ିଆ ଅନର୍ସରେ ଯେଉଁମାନଙ୍କର ବି ସେଭେଣ୍ଟି ପରସେଣ୍ଟ ଉପରକୁ ଥିବ।
ସୁ ବଢିଆ ବେ। ତ ଏତେ ବ କିଛି ନାହିଁ ଛି। ଏଇ ଯୋଉ ଲେବର କାର୍ଡ ରେ ପକାଉନୁ ସେଟା ହଉନଇ କି।
ପକେଇଛି ପକେଇଛି ଆସିନି ଆଉ।
ଆସିନି।
ନା।
ଏଇୋଉ ଲେବର କାର୍ଡ ସ୍କଲରସିପ୍ ଗୁା ଆପ୍ଲାଏ କରିକ ସେଇ ଡ୍ୟମେଣ୍ଟୁା ନେଇକ ଦଉଛି ନା କଲେଜରେ।
ହଁ।
ସବୁଯାକ ରଖୁଛନ୍ତି ତ।
ହଁ ଡକ୍ୟୁମେଣ୍ଟ ଦେଇ ଦେଇେଇଛି କିନ୍ତୁ ଲେବର ଅଫିସ କି ଗଲେ ଯାଇି ସେଟା ଭେରିଫା କରିବେ। ତାହେଲେ ଯାଏ ମିଳିବ ଲେବର ଅଫିସକୁୁ ଆମେ ଯାଇନୁ।
ହ ଏମିତି ଗିଲିପୁର ଅଫିସକୁୁ ନେଇ ଯିବାକୁ ପଡିବ।
ହଁ।
ଏଠିଏ ଯିବାନ ଆମେ ଆମେଷ୍ଟୁଡେଣ୍ଟ ମାନେ ଯିବା।
ହଁ ଆମେ ଷ୍ଟୁଡେଣ୍ଟ ମାନେ ସବୁ ଡକ୍ୟୁମେଣ୍ଟ ନେଇକି ଯିବା। କଣ୍ଟିନ୍ୟୁ ସାର୍ଟିଫେଟ ଗୋଟେ ନେଇକି ଯିବା।
ଜୁନ୍ ତିରିଶ ତାରିଖ ଯାଏ ଅଛି ନା କଣ ଲାଷ୍ଟ ଡେଟ?
ଏଇ ଜୁନ୍ ତିରିଶ ନା ଜୁଲାଇ ତିରିଶି ତାରିଖରେ?
ଜୁନ୍ ତିରିଶ ନା କଣ।
ହଁ ଆମ ଆପର ଆପ୍ଲାଏ ହେଲେ ହବ ନହେଲେ ନାହିଁ।
ଆମେ ଆପ୍ଏ କରୁଛୁ ମିନି ବିପ୍ଏ କରୁ ମୁଁ ବିପ୍ଲାଏ କରୁଛି ଆମେ କରିଛି ଆମେ ଯାଉ ବୋଲି ଆମର ହଉନି।
ଯାଇ ଫାଇଦା ଉଠା। ଟିକେ ଦୌଡିବ ନା କାଇଁ ଏତେ ପଇସ ପାଇବୁ । ଆମର ଏଇଟା କଣ ଆଠ ହଜାର ଆଇଲା ବାର ହଜାର ତେର ହଜାର ଆସିଥାନ୍ତା।
ଯିବାକୁ ସୁବିଧା ନାହିଁ ବୋଲି ଆମେ ଯାଉନୁ। କୋଉଟା ସେଇଟା ଦି ବର୍ଷରେ ମିଳିବ।
କୋଉଠି?
ରୋଡ ରେ।
କୋଉଠେ?
ଭିଏନ୍ କଲେଜ ପାଖେ ଯା
କିଏ କଣ ଦି ଓହୋ ଏଇ ଯୋଉ ଦି ବର୍ଷରେ ମିଳିବ ମାନେ କଣ ଏଥର ଆଠ ସେଥର ଆଠ ଆଠ ଆଠ ଷୋଲ ହଜାର।
ହଁ।
ଏ ବର୍ଷକୁ କୁଆଡେ ମିଳୁଛି।
ନା ନା ଦି ବର୍ଷରେ ମିଳିବ ଷୋହଳ ହଜାରେ।
ଦୋକାନ ଆମ ପୁର୍ବ ଛୁଆଙ୍କୁ ମିଳିଛି।
ନା ନା ଯାକୁ ତେର ହଜାର ମି ତାକୁ ତା ପର ବର୍ଷ କମ ମିଳିଥିବ।
ନା।
ପାଇନୁ?
ନା।
ଏଇଥିରେ କଟିଯାଇଥିବ ଆଉ ନା।
ହଁ ପକେଇ ପକେଇଛି।
ଉଁ
ପକେଇଚି ମିଳିନି ଆଉ।
ତାହେଲେ ଆମକୁ ମିଳିବ ନା ଲେବର କାର୍ଡ ଆଉ ଗୋଟେ ଅଛି ଯୋଉଁ ନେସନାଲ ର କଣ ଗୋଟେ ଅଛି ସେଟା ପକେଇଲେ ହବନି।
ନ୍ୟାସନାଲ ସ୍କଲରସିପ ଟା ଆସୁନି ପ୍ରାୟ ପକଉଛନ୍ତି। ସେନ୍ତା ଆସୁନି।
ଉଁ ତମର ଓଡିଆର ସମ
ହୁଁ।
ଆ ମତେ ଯଦି କହିଥାନ୍ତ ମୁଁ ପକେଇ ଦେଇଛି ଓଡ଼ିଆ ଅନର୍ସ ପକେଇ ଦେଇଛି। ପଇସା ଏଡା
ତୋର ତ ଭଲ ସବଜେକ୍ଟ ତୁ କାଇହିଁ ଓଡିଆ ଅନର୍ସ ନବୁ ଓଡିଆ ଅନର୍ସ ତ ନାଁ ଅଛି ନା।
ସେଇ କଥା ବା, କଥା ହଉଚି ସେଇଆ। ସେଇ
ସମସ୍ତେ କହୁଚନ୍ତି, ସମସ୍ ମତେ କହୁଚନ୍ତି ଓଡ଼ିଆ ଅନର୍ସରେ କଣ ଅଛି? ଓଡ଼ିଆ ଅନର୍ସରେ ଯେତିକି ପାଠ ଅଛି ମନେ ରଖିବା ବେଳୁ, ଆମର ମନେ ରହୁନି।
ଓଡି ଶୁଣ ଆଉ ଓଡିଆ ଅନର୍ସରେ ସେ ପଢିଲି ଜାଣିବୁ, ପ୍ରପର୍ ଓଡିଆ ଟା କଣ? ପ୍ରପର୍ ଓଡିଆ, ପ୍ରଥମ କଥା ହଉଚି ମାନେ ଇଂଲିଶ ଠାରୁ ଓଡିଆ ଟା କଷ୍ଟ। ହେଲା, ଇଂଲିଶି ହଉଚି ଛବିଶଟା ଅକ୍ଷର ଭିତରେ ଖେଳକଲି, ଓଡିଆରେ ସେଇଟାକୁ ଦର୍ଶ ମାନେ ସବୁ ଅଲଗା ଅଲଗା, ତମେ, ତୁ, ପୁଣି ଆପଣ, ପୁଣି କେତେ କଣ ଅଛି। ଭାଇ, ଓଡ଼ିଆ ଟା ହଁ ଓଡ଼ିଆ ଟା ତ ଇଂଗିଲିଶ କଣ ସେଇ ଗୋଟିଏ, ସମସ୍ ଗୋଟେ ୱାର୍ଡ ସେଇ ସମସ୍ତଙ୍କୁ।
ଇଂଲିଶ ରେ ଖାଲି ଟିକେ ଗ୍ରାମାର ଜାଣିଲେ ହେଇଗଲା, ଓଡିଆରେ ଲେଖିବା ଟା କଷ୍ଟ।
ହୁଁ।
ଆଉ ଓଡିଆ ପୁରା ଇତିହାସ କହିଲେ ଚଳେ।
ହୁଁ।
କିଏ କଣ ଲେଖିଥିଲେ, କେବେ ଲେଖିଥିଲେ, କାହା ପରେ କୋଉଟା ଲେଖିଥିଲେ ଜଣେ ଜଣେ ପୁଣି ଲେଖିଚନ୍ତି ପଚାଶ ଷାଠିଏ ଟା, ସେଗୁରାକୁ ମନେ ରଖିବୁ।
ହଁ ବା, ସେ ଯୋଉ କଣ ଗୋପବନ୍ଧୁ, ମାନେ ଇଏ, ସମସ୍ତଙ୍କର ଗୋଟେ ଗୋଟେ ପାଟ୍ ଅଛି। ତାଙ୍କର ହିଷ୍ଟ୍ରି ଲାଇଫ ଷ୍ଟାଇଲ୍, ଲାଇଫ ଷ୍ଟାଇଲ୍ ସବୁ ତାଙ୍କର ଅ
ସବୁ ସବୁ ଭାଗବତ
ହୁଁ।
ଭାଗବତ ପଢିକି ମନେ ରଖିବ ହବ କଣ, ଭାଗବତ କଣ ପଢିକି ମନେ ରଖି ହବ?
ଯାଇଁ ଦଶମ ସ୍କନ୍ଦ ହେଲାଣି। ତୋର ମନେ ରହିବନେଇ, ପଢି ତ ପାରିବୁନୁ
ଆମର ଏକ୍ଜାମ ରେ ତା ଭିତରୁ ଗୋଟେ ଶ୍ଲୋକ ପକେଇ ଦେଇଥିବ ସେଟା କୋଉଥିରୁ ଆଉ, କୋଉ କୋଉ ବିଷୟରୁୁ ଆସିଚି?
ଏ ଦେଖୁିନୁ ଦଶମ ସ୍କନ୍ଦ, ତା ଦେହରେ ଶ୍ଳୋକ ସବୁ ତୁ ମନେ ରଖିବୁ?
ରଖି ହବ ଆଗ?
ସେଇଆ, କେମିତି ମନେ ରଖବୁ, ଆ ଏତେ ଗୁଡେ ହେଲାଣି, ତା ପାଇଁ ବହୁତ ପଢ଼ିଆକୁ ପଡିବ, ଡେଲି ଯେମିତି ରେଗୁଲାର ଗୋଟେ ଗୋଟେ ଏଇ ଯେମତି ଯ ସନ୍ଧ୍ୟାବେଳେ ଟାଇମ୍ ରେ ପଢୁଚ, ତମର ଯୋଉ ଭାଗବତ ଫାଗବତ ପଢନ୍ତି। ସେମିତି ପଢିନ, କଣ ମନେ ରହିବ?
ପଢିଲେ ଗୋଟେ ଜିନିଷ ମନେ ରହେ ନା, ସବୁ ଛୁଆ ନା ଥୋଡ଼ି ପଢିବେ ସେମାନେ।
ହୁଁ ମୋ ବସ୍ ଅସୁବିଧା ହଉନ ମନେ ରହୁନି ଆଉ, ମୋର ତ ମୁଁ ତ ସହଜେ ଭୁଲାମନ।
ହୁଁ ଆଉ ଯୋଉ ଭୁବନେଶ୍ୱରରେ ଜବ୍ ଫବ୍ କଣ ଆସିଚିକି?
ହଁ, ସେ ଟେକ୍ ମହିନ୍ଦ୍ରା ରୁ ଆସିଚି।
ଆଉ ତାକୁ ଛାଡିିକି, ଆଉ ଅଲଗା କଣ ଆଇଚି?
ତାକୁ ଛାଡିକି ଆଉ କିଛି ଆସିନି, ଆସିଥିଲା ଆ ଆମେ ଗଲୁନି।
ହଁ ସେଇଟା ଯୋଉଟା ସେ ଯୋଉ ସେ ମ୍ୟାମ୍ ଯୋଉ କହୁଥିଲେ ତମେ
ହୁଁ ମ୍
ସେଇ ସେଇଭଳିଆ ପୋଷ୍ଟ ଆସିଲେ ଭଲ ସେଗୁଡଡାକୁ ଦେଖିକି ଯିବ। ଆମର ଏ ବର୍ଷ ଟା ସରଯାଉ ଏ ବର୍ଷ ସେଟା ସରଯାଉ ଆରବର୍ଷକୁ ଲାଗିବା ଆଉ।
ହଁ।
କ୍ଲାସ ରେ ଦୁନିଆ ହୋଉଚି ପ ଖାଲି କିଏ ବସିବ? ଖାଲି ବସିବା ଅପେକ୍ଷା ଗୋଟେ କରିବା ବେଟର୍ କଲା ଭିତରେ ତାପରେ ପଢ଼ାପଢ଼ି ଟା
ହଁ ହଁ ଏକ୍ସପିରିଏନ୍ସ ହେଇଯିବ ପଢାପଢି ବି ସୁବିଧା
ହୁଁ। ଆମକୁ କାମ ଯାଣିବୁ
ହୁଁ।
ହଉ। ଆଉ କଣ କରୁଚୁ ତୋ ଅଣ୍ଡା ସିଝି ଗଲାଣି?
କଣ ହଁ ସିଝି ସାରିଲାଣିି।
ଆଉ ତାକୁ କଡେଇ ରେ ଭାଜିଲୁଣି ନା ଭାଜିନୁ?
ନା ଭାଜିନି ଛଡେଇନି ବା ଚୋପା ଛଡେଇନି।
ଅଣ୍ଡାର ଆଉ ଯୋଉ ହ୍ୱାଇଟ୍ ଅଂଶ ଟା ଖାଇବୁ ତା ଦେହରେ ପ୍ରୋଟିନ୍ ଅଛି। ତାର ଯୋଉ ୟେଲୋ ଅଂଶଟା ସେଟା ଖାଇବୁ ଦେହ ପାଇଁ ଖରାପ।
ମୁଁ ସବୁ ଖାଇଦିଏ।
ଖାଇବା ଭଲ କିନ୍ତୁ ବେଶୀ ତାକୁ ଖାଇବା ଭଲ ନୁହଁ। ଡେଲି ଡେଲି ଯେମିତି ଖାଇବୁ ଡେ଼ଲି ଡେ଼ଲି ଦେହ ଖରାପ ଡକ୍ଟର ମାନଙ୍କୁ ତାର ହ୍ୱାଇଟ୍ ଅଂଶ ଯେତେ ଖାଇପାରୁଚ ଖାଅ କିନ୍ତୁ ୟେଲୋ ଅଂଶ ଟା ଖାଇବନି। ଅଂଶ ଟା ଖାଇବୁ ଦେହ ପାଇଁ ଭଲ ନୁହେଁ ଆଉ।
ଶ୍ୱାସ ରୋଗ କରେଇବ।
ହୁଁ ସେଇଥିପାଇଁ ଖାଉନି କି ବେଶୀ ହ୍ୱାଇଟ୍ ଟା ଖାଉଚନ୍ତି ୟେଲୋ ଟା ଖାଉନାହାନ୍ତି।
ତୁ ଖାଉୁଚୁ ନା ନା ଖାଉନୁ?
ମୁଁ ଟୋଟଲି ଭେଯେ ମୁଁ ମୁଁ ଯୋଉ ପ୍ଲ ଥ୍ରୀ ପଢିଲାବେଳୁ ଆଇଁଷ ଛାଡି ଦେଲି ପ୍ଲସ ଥ୍ରୀ ସେସେଣ୍ଡ ଇୟର ଯୋଉ ପଢେଇିଲି ନା ଫାଷ୍ଟ ଇୟର ଟା କରିଥିଲି ସେକେଣ୍ଡ ଇୟର ବେଳରୁ ଛାଡିଦେଲି।